ହାଲୋ।
ହଁ, ଭଏସ୍ ସୁବିଲା?
ହଁ, ଶୁଭିଲା। କଣ କରୁଚନ୍ତି?
ମୁଁ ବସିଚି ଛାତ ଉପରେ। ତମେ କଣ କରୁଚ?
ମୁଁ ବି ବସିଚି।
ଆଛା, କଉଠୁ କହୁଥିଲ ତମେ?
ବାଲେଶର୍ ରୁ।
ହୁଁ, କଣ କର ଏବେ କଣ, ପଢାପଢି? ପଢାପଢି ନା କଣ?
ହୁଁ ପଢ଼ାପଢ଼ି କରୁଛି,
ଆଜ୍ଞା?
ପଢ଼ାପଢ଼ି କରୁଛି ବିଏ ଏକ୍ଜାମ୍ ଦେଇଛି,
ଆଛା କୋଉ ଅନର୍ସ ମାନେ? ଆର୍ସ ଆଚ୍ଛା, ଭଲ ମାନେ ଲାଷ୍ଟ୍ ଇୟର?
ନାଇଁ ମୋର କମ୍ପ୍ଲିଟ୍ ହେଇଯାଇଛି,
ମାନେ,
ଏଇ ବର୍ଷ ମୁଁ ଏକ୍ଜାମ୍ ଦେଇଛି,
ତା ମାନେ ମୋ ବିଆଚ୍ ଆଉ ନାଇ?
ହଁ ଟେଥ୍,
ସେମ୍-ସେମ୍ ହଁ ଆଛା ଏଇଟା ବାଲଲେଶ୍ୱ, ଜଉଠୁ ଅନୁଦୀପ୍ ରେ ତମେ ଆଗରୁ କଉ କାମ କରୁଥୁ ମାନେ ବାଅ କ୍ଲାସ୍ କରିଥିଲ?
ହଁ ଅ କ୍ଲାସ୍ କରିଥିଲି। ସେମିତି କିଛି ନାମ୍ ଧରନ୍ତୁନି କାରଣ, ଏବେ ସେ ସବୁ ବିଷୟରେ କି ଡିସକସନ୍ କରିବା ମନା,
ଆଚ୍ଛା ଆଉ ଖାଇଛ କଣ?
ସନ୍ଧ୍ୟାରେ ଖାଇଲେ କଣ ମୁଁ ସନ୍ଧ୍ୟାରେ ମେଗି କରି ଖାଇଥିଲି,
ହଁ-ହଁ, ମୁଁ ମାର୍କେଟ୍ ଯାଇଥିଲି ବସିଥିଲି ଘରେ ଏମତି ଇଛା ହେଲା, ହଠାତ୍ ଗାଡ଼ି ଧରି ପଳେଇଲି ଆଇସ୍କ୍ରିମ୍ ଗୁପଚୁପ୍ ଖାଇକି ଆସିଲି, ବର୍ଷା ବି ଆଡ଼େ ହଉଛି ନା ତମ ସେଠି ବର୍ଷା ହଉ ଛି ନା?
ହଁ ଆମେ ଏଡେ ବି ସକାଳେ ବର୍ଷା ହଉଥିଲା ଏବେ ସେମିତି ନାହିଁ ବର୍ଷ,
ହଁ,
ହଁ ଆଗ ଥଣ୍ଡା ଅଛି ଆଉ,
ନାଇଁ ଥଣ୍ଡା ତ ଅଛି କିନ୍ତୁ ଗୁଳୁ ଗୁଳି ଟିକେ-ଟିକେ ହଉଛି,
ହଁ ଗୁଡୁ ଗୁଳି ଲାଗୁଛି ହଁ ବାହର୍,
ହଁ,
ଅନ୍ଦାଜ୍,
ସି ଆଡ଼େ ମାନେ ଆଜି ଦିନରେ ସକାଳୁ ବର୍ଷ ହେଇଥିଲା ନା?
ହୁଁ ସକାଳୁ ବର୍ଷା ହେଇଥିଲା,
ହଁ ୟା ପରେ ପଢ଼ାପଢ଼ି କଣ ପ୍ଲାନିଂ ମାନେ?
ପଢ଼ାପଢ଼ି ପ୍ଲାନିଂ ନର୍ସିଂ କରିବା ପ୍ଲାନିଂ ଅଛି,
ଏ ଯୋଉ ଟୁ ଇୟରାନ ଗ୍ରାଜୁଏସନ ପରେ ଟୁ ଇୟର ହିଁ ନର୍ସିଂ କରନ୍ତି ମାନେ, ପ୍ଲସ୍ ଟୁ ପରେ ଯୋଁଟା ଚାରି ବର୍ଷ ଥାଏ କିନ୍ତୁ ଗ୍ରାଜୁଏସନ ପରେଟା ଟୁ ଇୟର ଥାଏ,
ମୁଁ ଖାଇଟା,
ହୁଁ ମାନେ କୋଉଠି କରିବା ଭାବି ଜ ମାନେ ପ୍ରାଇଭେଟ ରେ ନା ଏମିତି ଏକ୍ଜାମ୍ ଫକ୍ଜାମ୍ ଅଛି ତ ଦବ?
ନାଇଁ-ନାଇଁ ପ୍ରାଇଭେଟ୍ରରେ ନାଁ ଗଭର୍ଣମେଣ୍ଟରେ,
ଗତର୍ଣମେଣ୍ଟରେ ତାର ଗୋଟେ ଏଣ୍ଟାନ୍ସ ଅଛି ବୋଧେ ତାହେଲେ,
ହୁଁ ଏଣ୍ଟ୍ରେଟ ନାଇଁ ତ ସେମିତି ଫୋମ ପକେଇକି ତ,
ନାଇଁ-ନାଇଁ ଯଦି ଗମ୍ ନା-ନା ଯଦି ଗଭର୍ଣ୍ଣମେଣ୍ଟ ରେ କରିବାକୁ ଚାହିଁବ, ତାର ଏଣ୍ଟ୍ରାନ୍ ମାନେ ଗୋଟେ ଏଣ୍ଟ୍ରାନ୍ସ ଥାଏ ମାନେ ଯେମତି କଣ ଆମେ, ନର୍ସିଂ ପାଇଁ ବି,
ନା ସେମିତି ତ ପିଜି ବିଏଡ ରେ ଥାଏ, କିନ୍ତୁ ନର୍ସିଂରେ ଆମ ସାଙ୍ଗମାନେ ଯୋଉ ଯାଇଥିଲେ ଆଗ ଥର ଅ ସେମାନେ ସେମିତି ଖାଲି ଫ୍ରମ୍ ପକେଇଥିଲେ ଯୋଉଁଠି ଲାଗିଲା ସେଇଠି ଯାଇ ପାଠ ପଢା ଷ୍ଟାଟିଙ୍ଗ୍ କଲେ।
ଓ ହୋ ଆଚ୍ଛା ଆଚ୍ଛା ହଁ।
ତୋର କଣ ପ୍ଲାନିଂ ଅଛି?
ମୁଁ ବି ସି ଏ କରୁଥିଲି ମାନେ ଆ ଇ ଟି ଲାଇନ୍ ରେ।
ହୁଁ।
ଖାଇଥିଲୁ ସେକ୍ଟରରେ ବେଶୀ କ୍ୟାମ୍ପସ ସରି ଯାଇଥିଲା ଯେହେତୁ କୋଲକାତା ଆଡେ ଆଇଲା ତ ମୁଁ ଆଉ ଜଏନିଙ୍ଗ୍ ହେଲିିନି ମାଷ୍ଟର ଡିଗ୍ରୀ ଟା କରିଦେବି ଆଉ।
ହଉ।
ହୁଁ। ଆଉ ବାହାରେ ଏବେ ଟିକେ ଘରେ ଛାଡିବେନି ଆଉ। ମୁଁ ଗଭର୍ମେଣ୍ଟ କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଛି।
ହୁଁ।
ହୁଁ।
ହ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଘରେ ମାଆ ଅଛନ୍ତି ବାବା ଅଛନ୍ତି ଭାଇ ମୁଁ। ଭାଇ ବଡ ମୁଁ ଛୋଟ ତୁମ ଘରେ?
ଆମର ବଡ ଫ୍ୟାମିଲି ମାନେ ମୋ ଫ୍ୟାମିଲି ନାଁ ନାଁ ନାଁ ନାଁ ମୋ ଫ୍ୟାମିଲ କହିବାକୁ ଗଲେ ମୁଁ ମୋ ମୋ ଉପରେ ଜଣେ ଅଛନ୍ତି ମୋ ଦିଦି ମୁଁ ଆଉ ମୋ ତଳେ ସାନ ଭାଇ ମୋ ଦିଦି ଏବେ ସି ଟି କରୁଛି ରୋଡ୍ ରେ। ଯାଜପୁର ରୋଡ୍। ସେ ପି ଜି କରୁଥିଲା ଉତ୍କଳ ୟୁନିଭର୍ସିଟିରେ ତାପରେ ପୋଷ୍ଟ୍ ଫୋଷ୍ଟ୍ ବାହାରିଲାନି ସି ଟି ବି ତାର ଏମିତିରେ ହେଇଗଲା। ତ ଏନସି କଲେଜ ଜାଣିଛନ୍ତି ଯାଜପୁର ରେ?
ହଁ ଜାଣିଛି।
ହଁ ତାର ପାଞ୍ଚ ବର୍ଷ ତ ଏଠି ଗଲା ତା ପରେ ତାର ସବୁ ଗଭର୍ମେଣ୍ଟ ଗଭର୍ମେଣ୍ଟ ଦେଇଛି ମାନେ ପ୍ଲସ୍ ଟୁ ଗଭର୍ମେଣ୍ଟ ମାନେ ଏନସିଟା ଗଭର୍ମେଣ୍ଟ ନୁହେଁ କି? ପ୍ଲସ୍ ଥ୍ରୀ ବି ଗଭର୍ମେଣ୍ଟ ତା ପରେ ପ୍ଲସ୍ ଥ୍ରୀ ସରୁ ସରୁ ଉତ୍କଳ ୟୁନିଭର୍ସିଟି ସେଟା ବି ଗୋଟେ ଗଭର୍ମେଣ୍ଟ ୟୁନିଭର୍ସିଟି। ସେଠି ବି ତାର ଟୁ ଇୟର ହେଇଗଲା ତ ତାକୁ ସରୁ ସରୁ ସି ଟି ବି ଦେଇଥିଲା ତାର ବି ଗଭର୍ମେଣ୍ଟ ହେଇଗଲା ସେ ଇଟା ତାର ସବୁ ଗଭର୍ମେଣ୍ଟ ଗଭର୍ମେଣ୍ଟ ର ହେଇ ତାର ଏଇ ଆଉ ତିନି ଚାରି ମାସ ପରେ ସରିବ ଆଉ। ତା ପରେ ମୁଁ ତ ଏବେ ସେଇ ଏନ୍ସିରେ ହିଁ କରିଦେବି ମାଷ୍ଟର ଡିଗ୍ରୀ ଟା କରିଦେବି। ତା ପରେ ମୋ ଭାଇ କରୁଛି ଏବେ ବିଦ୍ୱାନ ରେ ପ୍ଲସ୍ ଟୁ ସାଇନ୍ସ୍ କରୁଥିଲା। ଏବେ ଏଇ ଥର ଏକ୍ଜାମ୍ ଦେଇଥିଲା ହଁ। ଏଇଥର ଏକ୍ଜାମ୍ ଦେଇଥିଲା ବି ଟେ କ୍ କରିବ ଆଉ ଅଗଷ୍ଟ ଆଡକୁ ତାର ଅଛି କ୍ଲାସ୍ ଫ୍ଲାସ୍ କରିବ ଆଉ।
ହୁଁ।
ହୁଁ।
ଉଁ
ତୁମର ଭାଇ ଭଉଣୀ?
ହଁ ଭାଇ ବଡ ଭାଇ ଜଣେ ଆଉ ମୁଁ।
ମାନେ ତମେ ଦି ଜଣ?
ହଁ ଭାଇ ଆଉ ମୁଁ ଆଉ ବାବା ମାଆ ଚାରି ଜଣ ଆଉ।
ଯାଇଥିବ ତ ବୋହୁତ୍।
ଏଇ ଛୁଟ ଗାଳି ବି ସେତଳେ।
ନା- ନା ଛୋଟ ସେଇ ପା କହୁଛି, ଯୋଉଁମାନେ ଅଧିକା ଗେଲା ସେମାନେ ଗାଳି ଶୁଣିବେ ପ୍ଲସ୍ ଗେ ନେ ସେତିକି ସ୍ନେହ ବି ପାଇବେ।
ହଁ ସ୍ନେହ ପାଏ, ବାବା ଗେଲ କରନ୍ତି କିନ୍ତୁ ମା ରାଗି ଦିଅନ୍ତି।
ସେଇତ ଝିଅ ନାଁ -ନାଁ ଝିଅ ମାନ ତାଙ୍କର ବାବା ହିଁ ସବୁବେଳେ ଫେଭ୍ରାଇଟ୍ ଥାନ୍ତି, ମା ମାନେ ଥାଆନ୍ତି। ମା ମାନଙ୍କ ଟିକେ ଭିତରୁ ଥାଏ, ବାକି ସେମାନେ ଦେଖାନ୍ତିନି।
ହଁ ଠିକ୍, ଏମତି କିଛି ହେଲେ ବାବା ଠିକ୍ ତେ ବୁଝେଇକି କହିବେ, ମା ଆଗ ରାଗିଯିବେ।
ହଁ, ଭାଇ କଣ କରୁଛନ୍ତି ଏବେ?
ଭାଇ ଏବେ। ସେ ପାଠ ପଢା ଏକ ପଢୁନାହିଁ, ଏବେ ଟେନ୍ କ୍ଲାସ୍ ପରେ ସେ କଣ କ ମାନେ ହୋଟେଲରେ। ମାଷ୍ଟର ମାନେ ଚିକେନ ନା କିଚେନ୍ ରେ, ହଁ।
ହ -ହ ମାନେ ହୋଟେଲ୍ ମ୍ୟାନେଜମେଣ୍ଟ୍ ହିସାବରେ କୋର୍ ଥିବେ ଆଉ ନା?
ହୁଁ ସେମିତି।
ହଁ ବାବା କଣ କରନ୍ତି?
ବାବା ଚାଷ କରନ୍ତି ରୋଷିଆ କାମ। ଯୋଉଁ ଯାଆନ୍ତି, ବାହାଘରିଆ କଲ୍ କିଛି ବି ବ୍ରତଘର ସେମିତି।
ହୁଁ ମାମା ତ ହାଉସୱାଇଫ୍ ଥିବେ ଆଉ।
ହଁ। ମାମା ତ ଘର ସମ୍ଭାଳି ସମ୍ଭାଳି ଆଉ ଗାଳି ଯା ଶୁଣୁଛି ଆମର।
ହଁ ମା ମାନେ ତ ଅଧିକା ଗାଳି ଦିଅନ୍ତି। ବାବା ମାନେ ଯେତିକି ନଦେବେ ବାବା ମାନେ ଆହୁରି ଘୋଡେଇ ଦେବେ। କାହିଁ ଏମିତି ଝିଅ ଟାକୁ ଏମିତି କହୁଛୁ ସେମିତି କହୁଛୁ।
ହଁ ଏ ମା ମାନେ ଗାଳି ଦେଲେ ବି କାଇଁ କିଛି ଭୁଲ୍ ପାଇଁକି ଦିଅନ୍ତି। ପରେ ମାନେ ବୁଝି ହୁଏ କି ହଁ ଏଇ କାମଟାର ଗାଳି ଶୁଣିଥିଲି ଏଇଟା ଏମିତି ହବ।
ହୁଁ।
ସେଟା ବି ଭଲ ପାଇଁ ଗାଳନ୍ତି କିନ୍ତୁ ଆମକୁ ତ ଗାଳି ସର୍ଯ୍ୟ ହୁଏନି ଆଉ।
ହୁଁ। ତାହେଲେ ମାନେ କଣ?
ରାତିରେ ଖାଇବେ କଣ?
ରାତିରେ ଏବେ ବନେଇକି ଆସିଥିଲି। ବାପା ଖାଇବେ ଅମୃତଭଣ୍ଡା ସିଝା ଦେହ ତାଙ୍କ ତାଙ୍କର ଟିକେ ମାନେ ଦେହ ପ୍ରୋବ୍ଲେମ୍ ଅଛି।
ଯୋଉଁ ହଳଦୀ, ଲୁଣ ପଡିକି ସିଝା ହେଇଥାଏ।
ହଁ ଜାଣିଛି ମତେ ବି ଭଲ ଲାଗେ ସେମିତି।
ଅମୃତଭଣ୍ଡା କିସେ ଭଲ ଲାଗେ।
ହଁ ମତେ ଅମୃତଭଣ୍ଡା ସହିତ ଆଳୁ, ଆଳୁ ଦେଇକି ସବୁ ରକମ ସିଜି
ମୋ ବାବା ଖାଲି ଅମୃତଭଣ୍ଡା ସିଝା ତା ଦେହରେ କି ଲୁଣ, ହଳଦୀ ଟିକେ ପଡିଥିବ ବାସ୍।
ଓ ସେମିତି ଖାଲି।
ହଁ ଉଁ।
ନା ସେମିତି ଭଲ ଲାଗେ।
ସେ କାହାକୁ ବି ଭଲଲାଗିବନି, ମୁଁ ତ ସେୟା କୋହୁଛି।
ସେମିତି ଭଲ ଲାଗିବନି ସବୁ ର କଣ ପରିବା ଦେଇକି ଗୋଟେ କରନି
ହଁ ତାପରେ ଯୋଉ ହ୍ୟାଲୋ
ଆଜ୍ଞା
ରୁଟି ବନେଇଥିଲି ଆ ମୋ ଦିଦି ଯେହେତୁ ନାହିଁ ମୁଁ ଭାଇ, ମୁଁ ଆଉ ବାବା, ମା ଅଛନ୍ତି ହଁ।
ହୁଁ
ରୁଟି ବନେଇଥିଲି ଆଉ ତଡକା ଭିଜେଇଥିଲି ସବୁ ତଡ ମାନେ ନଥାଏ ଯେ ଯାଇ ଫାଇ ସବୁ ତଡକା ସବୁ, ତାକୁ ଭିଜେଇଥିଲି ସିଝେଇକି ତାକୁ ଟିକେ ଛୁଙ୍କ ଦେଲେ
ହ୍ୟାଲୋ
ପାଞ୍ଚ ମିନିଟ୍ ର ହଁ
ହ୍ୟାଲୋ
ହଁ
ହଉ ଆଉ କଣ କରିଥିଲ?
ଆଉ କଣ କରିଥିଲି, ଭାବୁଛି ରୁହ। ହଁ ବାବାଙ୍କ ପାଇଁ ଚା କରିଥିଲି ଏଇ ଯୋଉ କଣ ଗୋଲମରିଚ ଆଉ କଣ ଡାଲଚିନୀ ପଡ଼ିକି ଚା ହୁଏ।
ହଁ ରୁଟି ଏକା ବେଲି ଏ କା ସେଙ୍କିଲ ନା ଆଉ କିଏ ବେଲି ଦେଲେ ହେନି?
ହାଁ ଏଇ ବୋଉ ବେଲି ଦେଲା ମୁଁ କରିଦେଲି ଆଉ।
ଆଚ୍ଛା
ହୁଁ
ରାତି ରୋଷେଇ ସରିଛି?
ଆଉ ଗୋଟେ ମୁଁ ହଁ ଆଉ ଯୋଉ କ୍ଷୀର ଫୁଟେଇକି ଦଉଛି ପାଞ୍ଚ ମିନିଟ୍ ପରେ। କ୍ଷୀର ଫୁଟେଇକି ବାପାଙ୍କ ପାଇଁ ଛେନା କାଟିଦେଲି। ଆଉ କ୍ଷୀର ଥିଲା ପୁଅ ଖାଇବ ରାତିରେ ଆଉ ରୁଟିରେ।
ଆଚ୍ଛା
ହୁଁ ଆଉ ତମର କଣ ଆଜି ରାତିରେ ରୋଷେଇ?
ଆମର ରାତିରେ ଆଜି ରୁଟି ହବ ତରକାରୀ ହବ କିଛି ହେଇନି। ବାକି ହବ ବ ଲେଟ ହୁଏ ଆମର ମାନେ ତିରିଶ ମିନିଟ କି ଏମତି ବା
ମାନେ ସାଙ୍ଗେ୍ ସାଙ୍ଗେ୍ ଗରମ ଗରମ ଖାଇବା ହୁଏ। ଆରେ ଏଇଟା ମୁଁ ମାନେ ସ ପ୍ରାୟ ସମସ୍ତଙ୍କ ଘରେ ହୁଏ ଆମ ଘରେ
ହଁ
ବେଳୁ ହେଇ ଆସଚି ସନ୍ଧ୍ୟାବେଳୁ ସବୁ ରୋଷେଇ କରି ରଖିଥିବେ ବର୍ଷା ରାତି ହବ। ଆଉ ରୁଟି ଟା ବି କରିଦଉ ରୁଟି ଆମର ଥଣ୍ଡା ରୁଟି ଖାଇବାର ଅଭ୍ୟାସ ଅଛି। କିନ୍ତୁ ଆଉ ସମସ୍ତଙ୍କ ଘରେ
ଆ ଏମିତି ରେ ହଟ କେଶରେ ରହିନେ ଗରମ ରହିବ।
ହଁ ଆଉ ସମସ୍ତଙ୍କ ଘରେ ଆଉ ସମସ୍ତଙ୍କ ଘରେ ଗରମ ଗରମ ହବ ସମସ୍ତେ ଖାଇବେ।
ହୁଁ ନାଇଁ ସେମିତି ନୁହେଁ ଦେଖ ମାନେ ସକାଳେ ମା ରୁ ସେଇ କାମ କଲେ ସବୁ କାମରେ ବ୍ୟସ୍ତ ରଇଲେ। ଏ ବିକାଳେ ପୁଣି ସନ୍ଧ୍ୟା ପୁଣି ଘର କାମ ସାରିକି ସନ୍ଧ୍ୟାବେଳେ ଟି ଟିକେ ଯାହାନେ ବି ଟିକେ ରେଷ୍ଟ୍ ନେଇତେ ଇଚ୍ଛା ହବ ମା ଟିକେ ଟିଭି ଦେଖିଲେ ଏଇକା ଆପରେ ମୁଁ ଅ କିଛି ସମୟ ପରେ ଏତେ କଣ କରିବେ ଖାଇବା ତ ଲେଟ୍ ହବ ସାଙ୍ଗେ ସାଙ୍ଗେ ଯିବା କରିବା। ଆତ୍ୟା। ହ ମୁଁ ଗୁଳି କରିି ବେଲି ଦେନି ମା ଫେଙ୍କି ଦିଅନ୍ତି ଛଟପଟ କାମ ହେଇଗଲା ମାନେ ଖାଇଲେ ଆଉ।
ଆଉ ଦେହ ଭଲ ଅଛି?
ହୁଁ ଦେହ ଦେହ ଭଲ ଅଛି ଆଜି ଟି କିଏ ଗୋଡ ଟା ବଥା ହଉଚି ତ ଶୋଇ ପଡିଛି।
କ ହେଇଚି?
ନାଇଁ ସେମିତି କିଛି ନୁଏ ପିରିୟଡ଼ ହେଇଚି ନା ସେଥିପାଇଁ ଦେହଟା ଟିକେ ଭଲ ଲାଗୁନି ସେଥିପାଇଁ ଶୋଇ ପଡିଛି ଆଉ।
ଆଚ୍ଛା ଆଗରୁ କେଉଁଠି ଜପ୍ ଫପ୍ କରିଥିଲ ନା ଏବେ
ନାଇଁ ନାଇଁ ଆଗରୁ ଜବ କରିନି ହୁଁ। ପ୍ରାଇଭେଟ ରେ ଗୋଟେ ଇଣ୍ଟରଭ୍ୟୂ ପାଇଁ ଯିବାର ଅଛି। ପାଖରେ ଆମର ଏଠି।
ଉଁ ଦେଖିିଆ ଏଇ ମାଷ୍ଟର ଡିଗ୍ରୀ କରିବି। ତାପରେ ମତେ ଟିକେ ଟିଚିଂ ଉପରେ ବହୁ ଟିକେ ଇଣ୍ଟରେଷ୍ଟ।
ହୁଁ।
ମାଷ୍ଟର ଡିଗ୍ରୀ ପରେ ଭାବୁଚି କୋଉ ସ୍କୁଲ ଫୁଲ ନହଲେ କୋଉ କଲେଜରେ ରହିଯିବି ଆଉ।
ହଁ ସେମିତି ହେଲେ ଭଲ।
ଆଉ କଣ କୁହ।
ଆଉ କଣ କଇବି ଆଉ କଣ କରିବାକୁ ଭଲ ଲାଗେ ଫ୍ରି ଟାଇମ ରେ?
ମତେ ଖାଲି ଶୋଇଆ ପାଇଁ ଗୀତ ଶୁଣିବା ଭଲ ଲାଗେ।
ହୁଁ ସୋଇ ସୋଇ ଗୀତ ଶୁଣିଆ ପାଇଁ।
ହଁ ମୁଁ ଶୋଇବା ଟାଇମ ରେ ଗୀତ ନଶୁଣିଲେ ମତେ ଭଲ ଲାଗିବନି ନିଦ ହିଁ ହୁଏ ନା ମତେ। ତାପରେ ମାନେ ଫାଙ୍କା ଟାଇମ ରେ ଖାଲି ଶୋଇଆକୁ ଇଚ୍ଛା ହବ ଆଉ ବେଳେ ବେଳେ ବୁଲିଆକୁ ତ ଓଭିଓସ୍ଲି ସମସ୍ତଙ୍କୁ ଭଲ ଲାଗେ।
ହଁ ସେମିତି ହଇ କି ବୁଲିବା ପାଇଁ ଛାଡିଲେ ହେଲା ଘର ଲୋକ। କି ସେମିତି ସାଙ୍ଗସାଥି ମିଳିଲେ ହେଲା।
କି ଦୂର ଜାଗା ତ ଛାଡିବେନି କେବେ କାଁଇଁ ଧର ମୁଁ ଆଜି ଜା ତା ଇଚ୍ଛା ହେଲା ଚାରଟା ବେଳେ ଟିକେ ହଠାତ୍ ମୁ ବସିଥିଲି ଫ୍ରି କଣ କରିବି ନା ମୁଁ ଯାଇ ଟିକେ ମାର୍କେଟ ଟିକେ ବୁଲି ଆସେ। ଟାଉନ୍ ଆଡେ ତ ଟାଉନ ଆଡେ ବୁଲି ଆସିଲି।